ହଁ।
କଣ କରୁଛୁ?
ଏଇଠି ବସିଥିଲି।
ଆଉ କଣ ଖବର?
ଆଉ କଣ କରୁଛନ୍ତି।
ହୁଁ ବସିଛି ଆଉ।
ଦେହ ଭଲ ଅଛି?
ହଁ ଭଲ ଅଛି ଆଉ ତୋର
ହଁ ମୁଁ ବି ଭଲ ଅଛି।
ହଉ ଖାଇବାସ ଶଖିଲଣି
ହଁ ଖାଇଥିଲି ପୁରୀ ଆଉ ଡାଲମା ଆଉ ବୁଟ ତରକାରୀ।
ଯା ହଉ, କିଏ କରିଥିଲା?
ଏଇ ଆମ ଘର ପାଖରେ ଜଣେ ଦିଦି ଅଛନ୍ତି। ସେ ବନେଇଥିଲେ। ଆଉ ତାଙ୍କର ଖରାବେେଳର ଡାଲମାଟା ଥିଲା। ତ ସିଏ କଣ କଲେ ନା ତାକୁ ଗରମ କରିକିନା ରଖିଥିଲେ, ଆଉ ଦେଲେ। ଆଉ ପୁରୀ ଏଇ ସନ୍ଧ୍ୟା ବେଳେ ଆ ବୁଟ ଆସିଥିଲା ବୁଟ କିଣା ହେଇକି ଆସିଥିଲା ଆଉ।
ଓ ହୋ।
ଆଉ ତମେ ଖାଇନ?
ନା ଖାଇନି।
ହ ହଁ।
ଖାଇବୁ ଆଉ।
ଆଜି କଣ ରୋଷେଇ କରିଛ?
ଆଜି ମୁଁ କରିଛି ରୁଟି ଆଉ ଡାଲମା ଆଉ ଆଳୁ କୁନ୍ଦୁରି ଭଜା।
ଡାଲମା କେମିତି କଲ?
ଆଛା ଡାଲମା, ଡାଲିରେ ସବୁ ପରିବା ଯେମିତି କିି ଆଳୁ, ଭଣ୍ଡା, କଦଳୀ ଆଉ ପୋଟଳ ଯାହାବି କିଛି ପରିବା ଥିଲା ସବୁ କାଟିକି ପକେଇଲି, ତାପରେ ତାକୁ ପ୍ରେସର କୁକରରେ ବସେଇଲି, ତାପରେ ତାକୁ ସେ ଗୋଟେ ସିଟି ଆସିଲା ପରେ ତାକୁ ତାପରେ ଯଉ ପଞ୍ଚୁଫୁଟଣ ଆଉ ଶୁଖିଲେ ଲଙ୍କା ଦେଇକି ଛୁଙ୍କ କଲି, ଆଉ ତା ଦେହରେ ଟିକେ ଜିରା ଲଙ୍କା ଗୁଣ୍ଡ ଭାଜିକି ସେଇଟା ଗୁଣ୍ଡ କରିକି ସାଙ୍ଗେ ସାଙ୍ଗ ସାଙ୍ଗେ ଦେଇକି ଘୋଡେଇ ଦେଲି, ତାପରେ ଖାଇଲୁ ଆଉ।
ଆଚ୍ଛା କିନ୍ତୁ ଆମର ଡାଲମା ଏମିତି ହୁଏନି। ଆମର ସବ ଆମର ସବୁ ପରିବା କଷା ହବ। ଆଉ କସା ହେଇକି କିନା ତା ଦେହରେ ସବୁ ଜିନିଷ ପରିବା ଯେଉଁ ସିଝା ହେଇକି ରଖାହେଇଥିବ। ସେ ସିଝା ପରିବା ସ ସବୁ ସେ କଷାରେ ପଡ଼ିକି ନା ତାକୁ ବଘରା ହବ, ବ ଖରା ହେଲା ପରେ ସେ ଯାଇକି ତା ଦେହରେ ଜିରା ଲଙ୍କାଗୁଣ୍ଡ ଦଶ ପନ୍ଦର ଦିନ ଆଗରୁ ଗୁଣ୍ଡ ହେଇକି ରଖା ହେଇଥିବ। ତାପରେ ଯାଇକି ସେଇଟା ପଡ଼ିବ।
ଓହୋ ସବୁ ମସଲା ଡାଲମା ଆଉ ଆମର ଟିକେ ସାଧା ଡାଲମା ହୁଏ ଆଉ।
ହଁ।
ହଁ ଆମେ ଟିକେ ମାନେ ଦେହକୁୁ ବହୁତ ଜଗୁ ତ ସେଥିପାଇଁ ଆମେ ଟିକେ ଖାଲି ସାଧାରେ ଖାଇଦଉ କମ ତେଲରେ ଆଉ।
ହଁ ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି, ଆଉ ରଜ ରେ ଗାଁ ଆଡେ ଯାଇନଥିଲୁ?
ରଜରେ ବ୍ୟାଙ୍କ କାମ ଥିଲା ଗାଁକୁ ଯାଇଥିଲ, ଆଉ ଗଲି ବ୍ୟାଙ୍କ କାମ ସାରିଲି। ତାପରେ ସେଉଠୁ ଆସିଲି ଟ୍ରେନରେ ଆଉ ଘରେ ପହଞ୍ଚିଲି ତାପରେ ସେଉ ଠୁ ପୋଖରୀରେ ଶେଉଳ ମାଛ ଧରା ହେଇଥିଲା। ସେଉଳ ମାଛ। ଆଣିକି ଆସିଲି ଆଣିକି ଆସିଲି କଟକ ଆଉ ଦିଦି ଆଉ ଭାଉଜ ଜଣେ ଅଛନ୍ତି ତାଙ୍କୁ ଦିଆହେଲା। ତାପରେ ଭାଉଜ ଜିଏସ୍ ସିଏ ଶେଉଳ ମାଛକୁ ସୋରିଷ ମସଲା ଦେଇକି ରାଇ କରିଥିଲେ। ଆଉ ବଢିଆ ଟେଷ୍ଟ ଲାଗୁଥିଲା ଆଉ ମୁଁ ଆଉ ବେଶି ଦିନ ଗାଁରେ ରହିନି ଆଉ ଏପଟେ ଟିକେ ଏକ୍ଜାମ ଥିଲା ସେଥିପାଇଁ ଏପଟେ ରହିଗଲି ଆଉ ଗାଁକୁ ବେଶି ଦିନ ଯାଇକି ଆଉ ରହିପାରିଲିନି ଯାହା ଯାଇକି ବୁଲାବୁଲି କରିକି ପଳେଇ ଆସିଲି ସେଇଦିନ ଆଉ ରହିନି।
ଆଉ ଗାଁ ରେ ଦୋଳି ଖେଳିଲନି?
ନାଇଁ ଦୋଳି ଖେଳିନି ଦୋଳି ଆଉ ଲାଗୁନି ଆମର ଗାଁରେ ବାଉଁଶ ଗଛ ସବୁ ହାଣି ଦେଇଛନ୍ତି ତ।
ଓହୋ ଏଇ ଯୋଉ ଆମ୍ବ ଗଛରେ ବି ଦୋଳି ଲାଗେ ଆମ ଗାଁ ରେ ଆଉ ଟିଣିଆ ଗଛରେ ବି ଦୋଳି ଲାଗେ।
କିନ୍ତୁ ଆମ ଗାଁରେ ଆମ୍ବ ଗଛ ହେରିକା ହାଣି ଦେଇଛି। ଛନ୍ତି ସବୁ।
ଓ ଓ। ଆଉ ତମେ ଆମ୍ବ ଖାଇକି ଟାକୁଆ ଗୋଟେ ଗୋଟେ ପୋତି ଦିଅ ଆଉ ଆମ୍ବ ଗଛ ହେଇଯିବ ଆଉ ତମ ଛୁଆ ମାନେ ହେଲେ ଖେଳିବେ ଆଉ।
ହଁ ମୁଁ ଭାବୁଥିଲି ମୋ ବୁଢୀ ବୋଉ କୁ ଠିଆ କରିକି ତା ଥୀରେ ଦୋଳି ବାନ୍ଧି ଦେଇଥାନ୍ତି।
ଓହୋ ଆଉ ପୋଡ ପିଠା ଖାଇଲ ନା ନାଇଁ?
ପୋଡ଼ପିଠାଟା ବେଶି ପୋଡ଼ିଗଲା ତ।
ଆଉ ପୋଡ ପିଠାରେ କଣ ପଡିଥିଲା ତମର?
ଚାଉଳ ଯନ୍ତ୍ରଣୀ ହେଇଥିଲା। ଚାଉଳ ଯାନ୍ତ୍ରଣୀ ହେଇକି ଟପ ପିଆରେ କଦଳୀପତ୍ର ଦିଆହଇକି ଚାଉଳ ଯନ୍ତଣୀ ଦିଆହେଲା ତା ଦେହରେ କାଜୁ କିସମିସ୍ ଆଉ ସ୍ମଲ ଛୋଟ ନଡିଆ କଟା ପଡିକିନା ତାକୁ ଭଲସେ ଯନ୍ତାଣୀ ଦିଆ ହେଇକି ଯଅ ଯନ୍ତାଣୀ ରେ ରଖା ହେଲା ଅ ଟପିଆରେ ତାକୁ ଆଉ ଗୋଟେ କଦଳୀ ପତ୍ର ଦେଇକି ତାକୁ ଲେୟାରିଙ୍ଗ କରାହେଲା। ତାପରେ ସେଉଠୁ ତା ଉପରେ ନିଆଁ ଘଷି ରଖା ହେଲା। ଘଷି ରଖା ହେଲା ପ ପରେ ତାପରେ ସେଠୁ ତାକୁ ଛଡ଼ା ହେଲା ଗୋଟେ ଦିନ ପାଇଁ ଛଡ଼ା ହେଲା। ଆଉ ସେଇ ଯେଉଁ ଗୋଟେ ଦିନ ପାଇଁ ଛଡ଼ା ହେଲା ସେ ପୋଡ଼ିଲା ତା ଭିତରେ ସକାଳୁକୁ ହେଇଯାଇଥିଲା ତାପରେ କଟା ହେଲା ମାମୁଁ ହରଟିକି ଦଶ ପିସ୍ ଦିଆହେଲା ଆଉ ଆ ଯେ କୁଣିଆ ମୈତ୍ର ଆସିଥିଲେ ଘରକୁ ସିଏ ଖାଇଲେ ଆଉ ମୁଁ ଯାହା ଗୋଟେ ଦୁଇଟା ଖଣ୍ଡେ ଖାଇଲି ଆଉ ପଡ଼ିଶା ଘରେ ବଣ୍ଟା ହେଲା ଆଉ ଇଟିଲି ପିଠା ବି ହେଇଥିଲା ଇ ଇଟିଲି ପିଠା ଡାଲମା ହେଇଥିଲା।
ହଉ ସେ ଯୋଉ ରାତି ସାରା ବସିଲା ସେ ତ ପୋଡି ଯାଇଥିବ ପୁରା।
ସେ ପୋଡ଼ିଯାଇଥିଲା ବୋଲି ବା ମୁଁ ଖାଇଲିନି।
ଓ ହୋ। ହଉ ଆଉ ଆଉ ଗାଁ ରୁ କଣ ଆଣିଲ?
ଗାଁରୁ ସେଇ ଶେଉଳ ମାଛ ଆଣିକି ଆସିଥିଲି, ପୋଇଡଙ୍କ, ଶେଉଳ ମାଛ ଏଗୁଡ଼ା ସବୁ ଆଣିଥିଲି, ଆଉ
ହ ହୋ। ହଉ ଆଉ, ଆଉ ଶେଉଳ ମାଛ କେମିତି ତରକାରୀ କଲ?
ଶେଉଳ ମାଛ ସେ ଗୋଟେ ବଡ଼ ଶେଉଳ ମାଛ ଟେ ଥିଲା, ସେଇଟା କଟା ହେଲା। ଯେଉଁ କଟା ହେଲା ଆ ବାଡ଼େଇ ବାଡ଼େଇ ତା ମୁଣ୍ଡ କଟା ହେଲା, କଟା ହେଲା ପରେ ଯାଇକିନା ଆମ ପିସ୍ ପିସ ହଁ ପିସ୍ ପିସ୍ ହେଲା। ତାପରେ ସେଠୁ ଭାଉଜକୁ ଦିଆହେଲା, ଆମ ଭାଉଜ ଯିଏ ସିଏ ପୁରା ଆଇଁଷ ଵାଇଆଣି।
ଓ ହୋ।
ତାଙ୍କର ଆଇଁଷ ନହେଲେ ଭାତ ଯିବନି। ତ ତା ତାଙ୍କୁ ଦିଆ ହେଲା, ସୋରିଷ ମସଲା ବଟା ହେଲା, ମାଛ ଭଜା ହେଲା।
ହୁଁ।
ତାପରେ ସେଉଠୁ ମାଛକୁ କଣ କରାହେଲା ନା ସେ ସୋରିଷ ମଛଲା ମସଲାରେ ମ୍ୟାରିନେଟ୍ କରାହେଲା, ଗୋଳା ହେଲା।
ହଁ।
ତାପରେ ଯାଇକିନା ତେଲ ପକାଇକି ପୁଣି ଆଳୁ ଭଜା ହେଲା, ଆଳୁ ଭଜା ହୋଇକି ପୁଣି ସୋରିଷ ମସଲା ପଡ଼ିକିନା କଷା ହେଲା, ତାପରେ ମ୍ୟାରିନେଟ୍ ମାଛକୁ ପକା ହେଲା, ପକା ହୋଇକି ସେଇଟା କଷା ହେଲା, କଷା ହେଲା ତାପରେ ଧନିଆ ପତ୍ର, ଜିରା ଲଙ୍କାଗୁଣ୍ଡ ସବୁ ପଡ଼ିଲା, ପଡ଼ିକି ତାକୁ ଫୁଟା ହେଲା, ଫୁଟା ହୋଇକି ପନ୍ଦର ମିନିଟ୍ ତାକୁ ଯେଉ ଛଡ଼ା ହେଲା ପନ୍ଦର ମିନିଟ୍ ଭିତରେ ମସ୍ ମସଲାଟା କଷି ହେଇଗଲା, ମସଲାଟା ଯୋଉ କଷି ହେଇଗଲା ତା ଭିତରେ ସେଇଟା ସେ ହେଇଗଲା ଆଉ। ତାପରେ ସେଇଠୁ ଓହ୍ଲେଇକିନା ଗରମ ପାଣି ଗରମ ପାଣି ଟିକେ ଦିଆହେଇକି ଗରମ ମସଲା ଗୁଣ୍ଡ ଦିଆ ହେଲା।
ଓହୋ, ବା ହେଲେ ମୁଁ ଏମିତି କରେନି, ମୁଁ ଟିକେ ଅଲଗା ଉପାୟରେ କରେ।
ହଁ, ସେ ଆମ ଭାଉଜ ବି ସେମିତି କରନ୍ତି ବା।
ହଁ ହଁ।
ଆଉ ଆଉ ମୁଁ ଆଜି ବିରିୟାନୀ କରୁଛି।
ହଁ ମତେ ଟିକେ ତାର ପ୍ରସ୍ତୁତ କେମିତି କର
ହଁ, ଫାଷ୍ଟ କଣ କରିବେ ଚିକେନ ବିରିୟାନୀ ଆଣିକି ତା ଦେହରେ ସବୁ ଗୁଣ୍ଡ ଦହି, ଆଉ ଲଙ୍କାଗୁଣ୍ଡ, ବିରିୟାନୀ ପାଉଡ଼ର, ଧନିଆ ଗୁଣ୍ଡ, ସବୁ ପକାଇକି ତାକୁ ଗୋଳେଇକି ରଖିବ। ଆଉ ଭାତ ଯେଉଁଟା ଥିବ ସେ ଭାତକୁ କଣ କରିବ ନା ତମେ ଅଧା କୁକ କରିଦେବ, ଭାତ ଅଧା କୁକ୍ କରିକି ଛାଣିଦବ। ଛାଣିଦେଲା ପରେ ଚିକେନ ଟା ଯୋଉ ମ୍ୟାରିନେଟ ହେଇିକିଥିବ ଭାତ ଚିକେନକୁୁ ପୁଣି କଷିବ। କଷିବ ଯେ ପୁରା କଳା ହବ। ନାଲି ହବା ପର୍ଯ୍ୟନ୍ତ କଷିବ।
ହଁ ହଁ।
ଠୁ କଷିଲା ପରେ ଚାଉଳ ଦେଇକିନା ହେଲା ଚାଉଳ ଦବ। ତାପରେ ଚିକେନ ଗୋଟେ ଲେୟାରିଙ୍ଗ ପୁଣି ଗୋଟେ ଚାଉଳ ତାପରେ ଚିକେନ ଗୋଟେ ଲୋୟାରଙ୍କି ଦେଇ ଦେଇେଇକି ତାକୁ ଦମ୍ ଦେବ। ଦମ୍ ଦେବା ଟାଇମରେ ତା ଦେହରେ ବିରିୟାନୀ ବିରିୟାନୀ ମସଲା ଆଉ।
ହୁଁ।
ପୁଦିନା ପତ୍ର, ଧନିଆ ପତ୍ର, ଆଉ ଭଜା ହୋଇଥିବା ପିଆଜକୁ ପକେଇକି ଚାଲୁଥିବ। ତା ପରେ ଏପଟେ ସାଇଡ ରେ କାକୁଡ଼ି କୁ ସ୍ମଲ୍ ପିସ ରେ ଛୋଟ ପିସରେ କାଟିକିନା କଣ କରିବ ନା। ଦହିରେ ପକାଇବ ଦହିରେ ପକାଇଲେ ସେଇଟାକୁ ଅ ଲୁଣ ଟିକେ ଆଉ ଗୁଣ୍ଡ ଟିକେ ପକେଇବ ଆଉ ଜିରା ଗୁଣ୍ଡ ଟିକେ ପକେଇକିନା ତାକୁ ଦହି ଶର୍ବତ ପ୍ରି କରିବା ହଁ।
ହଁ ହଁ। ବଢିଆ ଆଉ ମତେ ଟିକେ କେତେବେଳେ କରିକି ଡାକ କି ଅ ଆଉ
ହଁ ହଁ ସିଓର ଆଉ ଘଣ୍ଟେ ପରେ ବିରିୟାନୀ ଦମ୍ ଦମ୍ ଯେଉଁଟା ଦେଇଥିବ ଘଣ୍ଟେ ପରେ ତାକୁ କାଢ଼ିବ।
ଓହଁ ବଢିଆ ଲାଗିବ ଖାଇବାକୁ। ଆଉ ମ ମ ଦେଇ ଗୋଟେ ଥର ଅଣ୍ଡା ବିରିୟାନୀ କରି କରିବି ବୋଲି। ଆଉ ସମୟ ତ ହଉନି କରିବା ପାଇଁ ଆଉ।
ହଁ ଜୀବନଟା ତ ସେମତି ଆଉ ବହୁତ ବିଜିରେ ଚାଲିଛି।
ହଁ ବ୍ୟସ୍ତ ବହୁତ ଜୀବନ ଟା ପୁରା ବ୍ୟସ୍ତ।
ହଁ ଭାଉଜ। ଆଉ କଣ ଖବର ସବୁ?
ଆଉ ଏମିତି ଚାଲିଛି ଆଉ ଖାଇନ ତ ଖାଇବୁ ଆଉ।
ଅ ହଁ।